କଣ କରୁଚନ୍ତି ଆପଣ?
ଏଇ ଯାଇଥିଲି ଗୋଟେ କାମରେ, ଏବେ ଜଷ୍ଟ ଫେରିକି ଘରେ ପହଞ୍ଚିଲି। ପହଞ୍ଚି ଟିକେ ଗାଧୁଆପାଧୁଆ କରିକି ବସିଚି ଆଉ।
ଓହୋ, ଆପଣ ବୋଧେ ରାତିରେ ବି ଗାଧଉଚନ୍ତି ସବୁବେଳେ?
ହଁ ବହୁତ ଗରମ ଲାଗୁଚି ନା, ଆଉ ତେଣୁ ବାହାରକୁ ଗଲା ମାନେ ଧୂଳି ଫୁଳି ଉଡି ଅବାଗିଆ ଲାଗୁଚି, ତେଣୁ ମୁଁ ଗାଧେଇ ପଡେ ଆଉ।
ସବୁବେଳେ କିନ୍ତୁ ରାତିରେ ରାଧେଇବା ଟା ଭଲ ନୁହେଁ, ଥଣ୍ଡା ହେଇଯିବ।
ନା ମୁଁ ସବୁଦିନ ଗାଧଏନି, ଦି ତିନି ଦିନି ତଳେ ଗାଧେଇଥିଲି। ଏଇ ବାହାରକୁ ଯାଇ ଟିକେ ଅଧିକ ସମୟ ରହିଗଲେ ଆଉ ଗରମ ଲାଗୁଚି ଜୋରେ, ଦେହ ସବୁ ଝାଳୁଆ ହେଇଯାଉଚି ଆଉ ଦେହ ଲୁ ଲୁଣି ଉଠି ଯାଉଚି, ତେଣୁ ମୁଁ ବାଧ୍ୟ ହେଇ ଟିକେ ନ ଗାଧେଇଲେ, ରାତିରେ ଜମା ଠିକ୍ ସେ ଶୋଇ ହବନି, ଦେହ ଗରମ ଲାଗିବ।
ହଁ, ଆପଣ ଆସିକି ଖାଇପିଇ ସାରିଲେଣି?
ନା ଆମର ଖିଆ ହେଇନି, ଖାଇବା ଏବେ ଏଇ ଦଶଟା, ସାଢେ ଦଶଟା ଭିତରେ, ଖିଆ ଯିବ ଆଉ।
କଣ ଖାଇବେ ଆଜି?
ଆମର ସେଇ ରାତିରେ ରୁଟି କରିଥିବେ ଏ ଆଉ କଣ ସନ୍ତୁଳା ଫନ୍ତୁଳା, କି ଭଜା କଣ କରି ଦେଇଥିବେ, ସେଇଆକୁ ଖିଆଯିବ। ଆଉ କ୍ଷୀର ଟିକେ ପିଆ ହୁଏ ଆଉ।
ହଁ ମୋ ମାମାଙ୍କର ଆଜି ଜନ୍ମଦିନ ଥିଲା, ଆମେ କେକ୍ ଫେକ୍ କାଟି ସାରିକି ଆଜି ଘରେ ଗୁପଚୁପ ତିଆରି ହେଇଥିଲା, ତାକୁ ଖାଇସାରିକି ଆଉ ଆମେ ମାନେ ତାପରେ ଯୋଉ ଚିଲ୍ଲୀ ସୋୟାବିନ୍ ଆଉ ନାନ୍ କରିକି ବି ଖାଇଥିଲୁ ଆଉ।
ମାନେ ତମ ମାମାଙ୍କର ଜନ୍ମଦିନ ଥିଲା? କେକ୍ କ୍ କାଟିଲ? ଆଉ କେକ୍ କୋଉଠୁ ଆଣିଥିଲ?
କେକ୍ ଆମ ସାମ୍ନା ଘରେ ଜଣେ ଆଣ୍ଟି ଅଛନ୍ତି, ତାଙ୍କ ଠାରୁ ଆଣିଥିଲୁ। ସେ ଭଲ କେକ୍ ବି କରନ୍ତି, ଆଉ ଅଳ୍ପ ଟଙ୍କାରେ ବି ସେ କେକ୍ ଦେଇ ଦିଅନ୍ତି ତ, ସେଇ ଯୋଗୁରୁ ଆମେ ତାଙ୍କ ଠାରୁ କେକ୍ ନେଇଆସୁ। ଆଉ ସେ କେକ୍ ର ଭଲ ମାନେ ତାର ଯୋଉ କ୍ଵାଲିଟି ଆଉ କ୍ଵାଣ୍ଟିଟି ବହୁତ ଭଲ ଥାଏ।
ଓ ହୋ, କେତେ ଟଙ୍କାର କେକ୍ ଟା ନେଲା ସିଏ?
ସେଇଟା ସେ ସମସ୍ତଙ୍କ ଠାରୁ ଶହେ ପଚାଶ ଟଙ୍କା ନିଅନ୍ତି। ଆମ ଠାରୁ ସେ ଶହେ କୋଡିଏ ଟଙ୍କା ହିଁ ନେଲେ।
କଣ ପାଇଁ ତମଠୁ କମ୍ ରେଟ୍ ନେଲେ? ହାଲୋ
ହଁ
ତମ ପାଇଁ କମ୍, କଣ ପାଇଁ କମ୍ ରେଟ୍ ନିଅନ୍ତି?
ମାନେ ଚିହ୍ନା ଲୋକ ତ, ଘର ପାଖର, ସେଇ ଯୁଗୁରୁ ଆଉ।
ଓହୋ। ଆଉ ତମ ଘର ପାଖରେ ମାନେ ଚିହ୍ନା ପରିଚ, କମ୍ ରେଟ଼ ରେ ପାଇଯାଉଚ ଆଉ।
ହଁ, ଆମ ଉପର ଘରେ ଜଣେ ଦିଦି ରହୁଚନ୍ତି ସେ ତାଙ୍କର ବାଡେ ଆନିଭର୍ସରୀ ଯାହାବି କେ ହେଲେ ସେ ସେଇଠି ତାଙ୍କର ଠାରୁ କେକ୍ ନେଇ ଆସନ୍ତି ତାପରେ ଆଜି ମୋ ମାମାଙ୍କର ବାର୍ଥଡେରେ ହିଁ ମୁଁ ଫାଷ୍ଟ ଆଣିଲି କେକ୍। ତା ତାଙ୍କ ଠାରୁ ତାଙ୍କ କେକ୍ ଟା ବହୁତ ଭଲ ବି ଦେଖାଉଥିଲା।
ଆଉ ମାନେ ଖାଲି କେକ୍ କଟା ହେଲା ନା ଆଉ କଣ ସବୁ କରୁଥିଲଥିଲା ଆଇଟମ।
ଖାଲି କେକ୍ କଟା ହେଲା ତାପରେ ଆମେ ଯେତିକି ଅଛୁ ପାଞ୍ଚ ଛଅ ଜଣଙ୍କ ପାଇଁ ଗୁପଚୁପ କରାହେଇଛି ଆମାନେ ଖାଇଲୁ ଗୁପଚୁପ ଆଉ।
ଗୁପଚୁପ କଣ ତମେ ନିଜେ ଘରେ ତିଆରି କରିପାରୁଛ।
ହଁ। ଗୁପଚୁପ ର ଯୋଉ ଛ ମାନେ ଗୁପଚୁପ ଯୋଉ ମିଳୁଛି ତାକୁ ଛାଣିବା ପାଇଁ ସେଇଟା ଆମେ ଦଶ ଟଙ୍କିଆ ଚାରିଟା ନେଇ ଆସିଥିଲୁ। ସେଇଗୁଡାକ ଆଣିକି ଘରେ ଛୁଆଣିଦେଲୁ ଆଉ ଖଟା ପାଣି ଆଉ ଆଳୁ କରିଦେଲୁ ଆଉ।
ଆଉ ଖଟା ପାଣି ଟା କଣ ଖଟାରେ ଖାଲି କରବ ନା କେମିତି କଣ ଖଟା ପାଣିଟା ହୁଏ ତମର।
ଆମେ ଖଟା ପାଣି ଯଉ ତେନ୍ତୁଳି ତେନ୍ତୁଳି ଅଳ୍ପ ଟିକେ ବତ୍ରଇ ଦେଉ। ସେଇଟା ଯେତେବେଳେ ପୁରା ନରମ ହେଇଯିବ ତାକୁ ପୁରା ଭାତରେ ଭଲରେ ଦଳିକି ସେଟାକୁ ପୁରା ସବୁ ତାକୁ ତେନ୍ତୁଳି ତେନ୍ତୁଳିର ମଞ୍ଜି ସବୁ କାଢି ଦବୁ। କାଢି ସାରିକି ସେ ଯୋଉ ତନ୍ତୁଳି ପାଣିରେ ସାଧା ପାଣି ମାନେ ଯେତିକି ଦରକାର ସେତିକି ରଖିକି ସେଥିରେ ତେଞ୍ଚୁଲି ପାଣି ଟାକୁ ମିଶେଇବୁ ତାପରେ ସେଥିରେ ଆପଣ ଲଙ୍କା କଞ୍ଚା ଲଙ୍କା ବି ପକେଇ ପାରିବେ ନହେଲେ ଶୁଖି ମାନେ ଲଙ୍କା ଗୁଣ୍ଡ ବି ପକେଇ ପାରିବେ। ସେମତି ଆ ମୁଁ ଲଙ୍କା ଗୁଣ୍ଡ ପକେଇଥିଲୁ ନା କଞ୍ଚା ଲଙ୍କା ବି ପକେଇଥିଲୁ। ତାପରେ କଞ୍ଚା ଲଙ୍କା କୁ ସେଇଥିରେ ଟିକେ ଭଲରେ ଦଳିଦେବେ। ତାପରେ ସେଥିରେ ଜିରା ଗୁଣ୍ଡ ଆଉ ଲୁଣ ଆଉ ଜଲଜୀରା ପକେଇ ଦେଇକି ତାକୁ ଭଲରେ ଗୋଳେଇ ଦେବେ ତାପରେ ସେଥିରେ ଆପଣ ଆଉ ଯୋଉ ବାଦାମ ଆଉ ଯୋଉ ଲେମ୍ବୁ କାଟିକି ପକେଇକି ଦେବେ ତାକୁ ଭଲରେ ଚିପୁଡି ଦେବେ। ଏଇଟା ଟିକେ ପୁରା ଚଟପଟା ଲାଗିବ। ତାପରେ ଆମେ ଆଳୁ ଟା ବି କରିଥିଲୁ ଆଳୁ ସିଝେଇ ଦେଲୁ। ଆଉ ମଟର ସିଝିଦଲୁ ମଟର ପକେଇ ଦେଇଥିଲୁ ତା ପରେ ସେଥିରେ ବାଦାମ ଧନିଆ ପତ୍ର ଆଉ ଯେଉ ଲକା ତୁ କାଟିକି ପକେଇଦେଲୁ ବାଦାମ ଯୋଉ ମଟର ପକେଇଦେଲୁ। ତାପରେ କଞ୍ଚା ଲଙ୍କା ଆଉ ଧନିଆ ପତ୍ର କାଟିକି ପକେଇଲୁ। ତାପରେ ଆମେ ସେଇଟାକୁ ଭଲରେ ଚକଡିକି ସେଇଥିରେ ସବୁ ମସଲା ଦେଇକି ଯେମିତି କିି ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ଆଉ ଯୋଉ ଚାଟ ମସଲା ଜଲ ଜିରା ଏମିତି ସବୁ ପକେଇକି ତାକୁ ଭଲରେ ଚ କରି ଦେଇକି କରିଦେଲୁ ତାପରେ ଗୁପଚୁପକୁୁ ଛାଣି ଦେଇକି ଖାଇଦେଲୁ।
ତ କେତେ ଜଣ ଇଏ ଗୁୁତକ ସବୁ ଖାଇଲ?
ଆମେ ପାଞ୍ଚ ଛଅ ଜଣ ଥିଲୁ ମାନେ ଆମର ଯୋଉ। ଆମ ଘରର ଚାରି ଜଣ ଆଉ। ଆଉ ଆମ ଉପର ଘରର ଦି ଜଣ ଦିଦି ଆମେ ମାନେ ମିଶିକି ଖାଇଥିଲୁ।
ଆଛା ଯୋଉ ବଜାରରେ କହୁଛ ପ୍ୟାକେଟ ମିଳୁଛି ଚାରି ପକେଟ ଆଣିଲ। ଗୋଟେ ପକେଟ୍ ରେ କେତେଟା ଗୁପଚୁପ ଥାଏ?
ଦଶ ଟଙ୍କିଆ ପ୍ୟାକେଟ୍ ରେ ଗୋଟାକରେ ପଚିଶ ଟା କି ତିରିଶ ଟା ରହୁଥିଲା। ମୁଁ ଚାରିଟା ପ୍ୟାକେଟ୍ ଆଣିଥିଲି ଯେହେତୁ। ମୋର ମୁଁ ଯୋଉ ପ ଦିଟା ପ୍ୟାକେଟ୍ ମୁଁ ଗଣିଥିଲି ସେଥିରେ ପଚିଶ ଟା ଥିଲା। ଆଉ ଦିଟା ପ୍ୟାକେଟ୍ ମୁଁ ଗଣଥିଲି ସେଥିରେ ତିରିଶ ଟା ଥିଲା।
ଆଛା ତାହେଲେ ତମେ ଛଅ ଜଣ ମିଶିକି ସେ ଗୁପଚୁପ ତକ ଖାଇଦେଲ।
ହାଁ।
ଆଚ୍ଛା ଆଚ୍ଛା ଯୋଉ କେକ୍ ଆଣଥିଲ କହୁଥିଲ। ଯେ ମୁଁ ଗୋଟେ କେକ୍ ଅର୍ଡର କରିଥିଲେ ସେମାନେ କମ ପଇସାରେ ଦେବେ।
ହଁ ନିଶ୍ଚୟ ଦେବେ। କାରଣ ସେ ତାଙ୍କର ଯୋଉମାନେ ତାଙ୍କ ଠାରୁ ପ୍ରଥମେ ନଉଛନ୍ତି। ସେମାନଙ୍କୁ ବହୁତ୍ ଭଲ ଡିସକାଉଣ୍ଟ ବି ଦଉଛନ୍ତି। ସେ ତ ତାଙ୍କ ଦୋକାନ ରେ ସେ କେକ୍ ଗୁଡାକୁ। ଦୁଇଶହ ଟଙ୍କାରେ ବିକନ୍ତି କଲୋନୀରେ ଶହେ ପଚାଶ। ଆଉ ମତେ ସେ ଶହେ କୋଡିଏ ଟଙ୍କାରେ ବି ଦେଇଥିଲେ। ମାନେ ସେ ବହୁତ ଭଲ ଡିସକାଉଣ୍ଟରେ ବି ବିକୁଚନ୍ତି। ଆଉ ସେ କିଛି ବି କେମିକାଲ୍ ୟୁଜ୍ କରୁନାହାନ୍ତି ସେ ତା ର ସବୁ ତାକ ଜିନିଷ ପୁରା ନାଚୁରାଲ୍। ଆଉ ସେ ଅଳ୍ପ ତେଲ ଦେଇକି ବି କରନ୍ତି। ଆଉ ସେଇ କ୍ରିମରେ ବି କିଛି ଫୁଡ୍ କଲର ମିଶାନ୍ତିନି। ଆଉ ସେ ଭଲ ବି କରୁଛନ୍ତି ତ ସେ ଅଧି କ ପଇସା ନବା କଥା କିନ୍ତୁ ସେ ବହୁତ୍ କମ୍ ନଉଛନ୍ତି।
ମୁଁ ତ ଏଇ ଜଷ୍ଟ କଥା ହଉଛି ମାନେ। କେଡେ ବଡ ସାଇଜ୍ କେକ୍ ଦିଅନ୍ତି ମାନେ ତାର ଓଜନ ନା ଏମତି ଗୋଟେ କଣ ଏମିତି ରଖିଛନ୍ତି?
ଅଛି ତାର ଓଜନ ଅଛି। ମୁଁ ଆଣିଥିଲି ତ ସେଇଟା ଦୁଇଶହ ଗ୍ରାମ ଟା ଆଉ। ତା ଠାରୁ ବି ଛୋଟ ଅଛି କିନ୍ତୁ ଛା ଛାଡ଼ ଛୋଟଟା ଆଣିଥିଲେ ଆମମାନଙ୍କୁ। ପାଇନଥାନ୍ତା ସେଯୁଗୁରୁ ଆଣିଲିନି ତାପରେ ଆଉ ଆମେ। ସେଇଠି ସବୁ ଫଟୋ ଫଟ ବି ଉଠେଇଲୁ। ସେଇ କେକ୍ ଟା ବି ବହୁତ୍ ଭଲ ଦେଖା ହଉଥିଲା। ଆପଣ କଣ ସେ କେକ୍ ଅର୍ଡର କରିବେ?
କାରଣ ଆମର। ଗୋଟାଏ ଜନ୍ମଦିନ ର ତ ମୁଁ କହୁଥିଲି। ମାନେ ଗୋଟେ କେକ୍ ଅର୍ଡର କରିଥାନ୍ତୁ ଟିକେ ବଡ ସାଇଜି ଆଣିଥାନ୍ତୁ। ଆଉ ଆମେ ଯୋଉ ଫ୍ଲେଭର କହିମୁ ସେଇ ଫ୍ଲେଭର ସେମାନେ ତିଆରି କରିଦେବେ ନି?
ହଁ ହଁ ସେ ସବୁ ଫ୍ଲେବର ର ତିଆରି କରିଦିଅନ୍ତି। ମୁଁ ବି ତାଙ୍କୁ ଭ୍ୟାନିଲା ଫ୍ଲେଭର ହିଁ କହିଥିଲି। ସେ ଭାନିଲା ଫ୍ଲେଭର କରିଦେଇଥିଲେ ଆଉ ବହୁତ୍ ଭଲ ବି କରିଥିଲେ। ଭଲ ଲାଗୁଥିଲା ତାପରେ ତାର ଯୋଉ ମାନେ ଦୁଇ ଶହ ଗ୍ରାମ୍ କହିଥିଲୁ ମାନେ ସେ କେକ୍ ଟା। କିନ୍ତୁ ସେ ଆହୁରି ପଚାଶ ଗ୍ରାମ ଆଡ କରିକି ସେ ଦେଇଥିଲେ। ଆଉ ସେଇ ଯୋଉ ତାର ଯୋଉ କେକ୍ ର ଯୋଉ ବେସ୍ ଟା ବା ସ୍ପଲ୍ ଟା ସେଇଟା ବି ସେ ଘରେ ହି ତିଆରି କରୁଚନ୍ତି।
ହ
ଆଉ ଅଳ୍ପ ତେଲରେ ଆଉ ସେ ପୁରା କମ୍ ଯୋଉ କ୍ରିମ୍ କ୍ରିମ୍ ଟାରେ ସେଇଟା ବିନା ଇଏରେ ବି କରୁଛନ୍ତି।
ହେ ମୋ କହିବା କଥା ହଉଚି ଧର ଆମେ ବଡ୍ ଟିକେ ବଡ ଟିକେ ବଡ ସାଇଜ ତମ ଧର ଶହେ କୋଡିଏ ଟଙ୍କା ଆଣିଲ। ତା ମାନେ ଦୁଇଶହ ଟଙ୍କାରେ ଆଣିଲେ ଆମେ ତ ତାଠୁ ବଡ ସାଇଜ ଗୋଟେ କେକ୍ ଦବ। ଆଉ ଆମେ ଯୋଉ ଫ୍ଲେଭର କହିବୁ କି ଏଇ ଡିଜାଇନ ର କର ଏମତି ନାଁ ଲେଖିବ ଇଏ କରିବ। କହିଲୁ ସେ କରିଦେବେ ଆମୁକୁ।
ହଁ କରିକି ଦେବେ। ଆପଣ ତାକୁ ଯେମିତି କହିବେ ସେମିତି ହିଁ କରିକି ଦେବେ। ତାପରେ ସାଙ୍କୁ ଆଉ ମାନେ ତାଙ୍କୁ ଯୋଉ ଫ୍ଲେବ ଯୋଉ
ହାଲୋ।
ଲା ଓ ହୋ। ଯେମିତି ଲେଖା ହବ ସେମିତି ସେମିତି ହିଁ ସେ ପୁରା କରିକି ଦେବେ। ହଁ ଆପଣଙ୍କୁ କଣ ମୋ କଥା ଶୁଭୁନି?
ହଁ ଶୁଭୁଚି ତମର କାଇଁ ଟର୍ ଟର୍ ଟିକେ ହ ସାଉଣ୍ଡ ହଉଚି।
ହ୍ୟାଲୋ।
ହଁ ହ୍ୟାଲୋ ମୁଁ ତମ କଥା ଶୁଭୁଚି ହାଲୋ।
ହାଲୋ।
ହଁ ହାଲୋ ତମ କଥା ତ ମତେ ଶୁବୁଚି ହଁ ତମ କଥା ତ ମତେ ଶୁଭୁଚି।
ଆପଣଙ୍କୁ କଣ ମୋ କଥା ଶୁଭୁନି?
ହଁ ମତ୍ ଶୁବୁଚି ତ।
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ ଏବେ ଶୁବିଲା।
ଆଉ କଣ ଆପଣଙ୍କ କଣ କଣ ପ୍ରୋବ୍ଲେମ ରହୁଚି ମୋର ତ କିଛି ପ୍ରୋବ୍ଲେମ ନାହିଁ ଏଠି।
ହଉ ମୁଁ ରଖୁଚି ଆଉ କେତବେଳେ କଥା ହବା।
ହଉ ଠିକ୍ ଅଛି ଠିକ୍ ଅଛି।